ହାଲୋ। ହାଲୋ।
ଦିଦି ହୁଁ ତମେ
ହଁ ମୁଁ ଭଲ ଅଛି। କଁ କରୁଚୁ?
କଣ କ ବସିଛି ଦିଦି। ତମେ କଣ କରୁଚ?
ହୁଁ ମୁଣ୍ଡ କୁଣ୍ଡଉଚି ଲୋ ସନ୍ଧ୍ୟା ହେଲାଣି ର ଝାଡୁ କରିବେ କଇକିନା ମୁଣ୍ଡ କୁଣ୍ଡଉଛି।
ହଁ ପରା ଦିଦି ମୁଁ ତ ବସିଚି ସେମ୍ତି ଏକା।
ଖାଇଚୁ?
ହଁ ତମେ
ହୁଁ କଣ ଖାଇଚୁ?
ଏଇନା ପଖାଳ ଏ ଭାତ ଖାଉଥିଲି ଦିଦି। ଭାତ ପାମ୍ପଡ଼ ଶୋଇ ପଡିଥିଲି ଆଜି ମୁଁ ଅଧିକ।
କାଇଁ ଦିନ ବେଳା ବେଶୀ କାମ କରିଲୁକି?
ନାଇଁ ତ ମାନେ ଆମର ସାନ ଭାଇ ଆସିଥିଲେ ତାଙ୍କେ ଖାଇକି ଗଲେ।
ସାନ ଭାଇ
ହଁ। ସାନ ଭାଇ ଆସିଥିଲେ ଦିଦି। ତିନି ଭାଇ ଭଉଣୀ।
ଓ ହୋ।
ତିନି ଭାଇ ଭଉଣୀ ଆଉ ମୁଁ ମୁଁ ସେକେଣ୍ଡ ର।
ନା ଏକ ନଂମ୍ବର।
ହଁ ହଁ ହଁ ନାଇ ଦୁଇ ନମ୍ବର।
ନାଇଁ ଏକ ନଂମ୍ବର।
ଓ଼ ତମେ ଏକ ନମ୍ବର?
ମୁଁ ଏକ ନମ୍ବର। ଘରେ ସମସ୍ତେ
ହଁ ଭଲ ଅଛନ୍ତି। ତମ କିଛି ନାହିଁ ଦିଦି ମୁଁ ତ ଏଇଠି ଫୁଲବାଣୀରେ ରହୁଚି।
ଆଉ ଭାଇ ଆସିଥିଲେ କହିଲୁନି ଓ ରୁମ ଆସିଥିଲେ ଦିନି ମାନେ କୋଉଠି କଣ ରହୁଛି କି?
ହଁ।
ଓ ହୋ ଵିନି କଣ କରୁଚି?
ବିନି ସେ କିଛି ନୁହଁ ସେ ଯାଇଛି ସେ ତାର
ନାହିଁକି? ଟ୍ୟୁସନ ଯାଇଚି ନା କଣ? ଓ ହୋ। ଆଉ ପୂଜା ମାନେ ସେ ବାଲି ମାନେ ତମ ସହିତ କୋଉ କୁନ କି ନାଇଁ ଏବେ?
ଏବେ ରହୁନାହାନ୍ତି ଦିଦି ସେମାନଙ୍କୁ ମୁଁ ଜାଣିନି ଏ ତେ ମୁଁ ଏବେ ଏବେ ରହୁଛି। ମୁଁ ଜାଣିଛି ସେମାନଙ୍କୁ ଏତ୍ ଏତେଯେ ଛୁଆଙ୍କ ସହିତ ଏତେ କଥାବାର୍ତ୍ତା ନାହିଁ ମୋର।
ଓହୋ ଆଉ କଣ ରୋଷେଇ କରଥିଲେ ସବୁ ଆଜି?
ଅ ସକାଳେ ପ୍ ଖାଳ ଆଉ କୋବି ଆଉ ଆଳୁ ଭଜା କରିଥିଲୁ।
ପଖାଳ କୋବି ଆଳୁ ଭଜା। ଏବେ କୋବି ପାଇଲ
ଏବେ
ହଁ ଏବେ କୋବି ମିଳଲା?
ହଁ ମିଳୁଛି ଏବେବି।
ଏଇ ପତ୍ର କୋବି ନା ଫୁଲ କୋବି?
ପତ୍ର କୋବି।
ଓହୋ ବଢିଆ ବଢିଆ ଟାଉନ ରେ ରହୁଛ ଆଉ ଖାଇବ ନାଇଁ।
ଶିଝୁନି।
ଶିଝୁନି ବଲେ ସେଇଟା ଇଏ ହାଇବ୍ରିଡ ଗୁଡାକ ହେଇଥିବ।
ହଁ ପରା।
ସେ ପତ୍ର ମୋଟା ମୋଟା ତର ନା କଣ?
ହଁ।
ଅ ହଃ ତଳ ପଟୁ ତଳ ପଟୁ କାଠ କାଠ କାଠ କାଠ ଲାଗୁଚି ସେଇ ପତ୍ର କୋବିଧା ଏଇଟା ଖାଆନି ହାଇବ୍ରିଡ ଗୁଡାକ ସବୁ।
ହଁ ପରା କଣ କରିବୁ ବୋଲିକି କାଲି ନେବାକୁ ଯାଇଥିଲନା ପନିପରିବା ସେଇଠି ଧରିବୁ।
ଆମେ ତ ଆଜି ମୋ ମମି ଛତୁ ତୁ ଆଣିମୁଁ ବୁଲିକି। କହି ଥିଲୁ କଣ କରୁଚି କେ ଜାଣି ଛତୁ ଆଣିବ ବୋଲି କହିକିନା କଇକି ଯାଇଚି ତ। ଆଣ୍ଟି ମୁଁ ଜଣେ ଏକା ଘରେ ଅଛି ସେ ସାନ ଝିଅକୁ ଡାକିଲା ଯେ ସିଏ ବି ଯାଇଚି ମୁଁ ମୁଇଁ ଏକା ଘରେ ଅଛି ଘର ଫର ଟିକେ କଣ ଝାଡୁ କରିବି। ତାପରେ ସନ୍ଧ୍ୟା ପରେ କଣ ଦେଖିବା ଆଉ ତମେ? ଆହୁରି କଣ ସେଟା ବିନ୍ସ ଭଜା ପଦ୍ମନାଡୀ ଜାଣିଚୁ ପଦ୍ମନାଡ଼ରେ ସୁଣିନୁ? ପଦ୍ମନା
ନାଇଁ।
ତାର ତରକାରୀ ମୁଁ ମସଲା ହେଇଥିଲା ଏଇରା ଖାଇଚି ଏ
ଭଲ ଆଉ।
ଖାଲି ଆମେ ଏବେ ଛତୁ ରୁଷେଇ କରିଚୁ।
ଛତୁ ଆଜି ବି ଆଜି ଆମର ସାନ ଭାଇ ଛତୁ ଆଣିଦେଇଚି ଆମେ ଛତୁ ରୁଷେଇ କରୁବୁ।
ଏଇ ଯୋଉ ପକେଟ ଛତୁ ନା ସେ ଇଏଛତୁ?
ନାଇଁ ଗାଁ ଯାକରେ ଫୁଟୁନି କି ଏବେ?
ପାଳ ଛତୁ ହଁ ହଁଏବେ ଫୁଟୁଚି। ହଁ ହଁ ହଁ ଜାଣିଲି ହେଟା ତ ବେଶୀ ଟେଷ୍ଟେ ଲ ପାଳ ଛତୁ।
ସେଇଟା ଆଜି ଆମେ ଖାଇବୁ ଦିଦି।
ନା ଆଖି ପକେଇବି ଲୋ ରହ କାଲି ସକାଳେ ସବି ଯାକୁ ଉଠିକି ଝାଡା ହୋବୁ।
ସେମିତି କଲେ ଭଲ ନୁହଁପରା।
ତମେ ଏବେ କୋଉଠି ରୋହୁଚ ମୁଁ ସେ ବିିନି ମାନେ ଯୋଉ ଫାଷ୍ଟେ ରୋହୁଥିଲି ସେଟା ଦେଖିଚୁ? ମାନେ ଯୋଉ ଫାଷ୍ଟେ ରୋହୁଥିଲେ।
ନାଇଁ ନାଇଁ ସେଇଟା ଦେଖିନି ଆମେ ଗୋପାଳ ଏପଟେ ରୋହୁଚୁ।
ମୁଁ ହେଠୁକୁ ଯାଇଥିଲି ଏଇ ଯୋଉ ଏଫ ସି ଆଇ ଯୋଉ ରାଇଟ ସାଇଡ ଯୋଉ ଯାଉଚି ଗୁଟେ
ରାସ୍ତା ତ ସେ ଇଏ ଯୋଉ ଘର ମାନେ ସାଇ ଯାକ ନାଇଁ ହେ ଭିତେ ରେ।
ହଁ।
ସେ ଭିତରେ ଉଁ ସେମାନେ ଯେତେବେଳେ ରୋ ହୁଥିଲେ ମୋର ଗୁଟେ କଣ କାମ ଥିଲା ଯେ ସେତେବେଳେ ମୁଁ ଯାଇଥିଲି ତାଙ୍କ ରୁମକୁୁ ଯାଇଥିଲି ଗୁଟେ ଦି ଘଣ୍ଟା ତିନି ଘଣ୍ଟା ବସିଲି ଆଉ ଆଇଲିି କାମ ଥିଲା ଯେ।
ତାପରେ ଆଉ ଯାଇନି କୁଆଡେ ରୋହୁଚି ମୁଁ ବି ଦେଖିନାଇଁ।
ତମେ ଏବେ କୋଉଠେ ଅଛ ବୋଲି ପଟିକୁଲାର କୋଉଠି ଅଛ? ଗୋପାଳ ସାହୁ ବୋଲଲେ ମୁଁ ଏମିତି ଜାଣିବି ନହିଁ ମତେ ଏ ମାନେ ରାସ୍ତା କହ ବୋଲି ମୁଁ ଜାଣିବି।
ଏମତି। ହନୁମାନ ମନ୍ଦିର ଟିକେ ଆଗକୁ ଗୋଟେ ଉପର ଗଟେ ରାସ୍ତା ଯାଇଛି।
ହନୁମାନ ମନ୍ଦିର ବୋଲି ଓମେ କଲେଜ ସେ ରୋଡ ର ମନ୍ଦିର।
ହଁ।
ଓହୋ।
ହୁଁ ଗାନ୍ଧୀ ଛକ ପାଡ ଉପରୁ ବସିଲେ ମାନେ ହଁ ସେପଟେ। ସେ ସେ ହନୁମାନ ମନ୍ଦିର ଆଗକୁ ଉପର ଗୋଟେ ଗୋଟେ ଏମତି ରାସ୍ତାଟେ ଯାଇଛି। ସେ ଭିତରେ ରହୁଛୁ ଆମେ।
ଓହ ହିଁ। ନାଇଁ ଏପଟେ ରାସ୍ତାରେ ମୁଁ ଯାଇନି କଲେଜ ଗଲାବେଳେ। ଏଇ ରୋଡ କି ଯୋଉ ଇଏ ଅଛି ହିଲ ଭିଉ ହୋଟେଲ ଅଛି?
ହିଲ ଭିଉ ହିଲ ଭିଉ ତ ତଳ ପଟେ ଅଛି ଆମେ ଉପର ପଟେ ରହୁଛୁ।
ଓହୋ ସେ ମଝିରେ ଯୋଉଟେ ସାଇ ଆସୁଛି ସେଇଠି ରହୁଛ?
ହଁ ହଁ।
ହେ ସାଇ ତ ଖାଲି ଡଡ୍ରେ ଡ୍ରେନ ସ୍ମେଲ ହଉଛି ଝିଅ।
ହ ହଁ ହଁ।
ଦି ଥର ତିନି ଥର ଆମେ ଯାଇଛୁ ଯେ ନାକ ଚାପି ଚାପି ହାଲିଆ ହେଇ ସାହି ଭିତରେ।
ହଁ ହଁ।
ସେମାନେ କଣ ଯେ ଯାହାର ଯାଇଛନ୍ତି?
ହଁ ଯେ ଯାହା ଯାଇଛନ୍ତି ଆଉ।
ଉୁଁ ତମ ଘର କୁଆଡେ?
ଆମର ବି ଖଜୁରୀ ପୁଡା ସାଇଡଲା।
ଖଜୁରିପଡା କୋଉଠିଏ ତମ ଘର?
ସେ ଯୋଉ ଡିମ୍ବିର ଫୁଲ ଶୁଣିଛ?
ଢିମିରି ଖୋଲୁ ବଲେ କୁଆଡେ ଏପଟ ଉପର ପଟେ ନା ତଳ ପଟେ?
ଉପର ଗୋଟେ କହିଲେ ଗଞ୍ଜି ଗୁଡା ଏରପ ଗୁଡା ଶୁଣିନ?
ଓ ହଁ ହଁ ହଁ ହଁପଟେ ଶୁଣିଛି ଓ ହଁ ନାଇଁ ଯା ଓହୋ। ଏଇ ଯୋଉ ସ୍ୱପ୍ନା ତାଙ୍କୁ ଜାଣୁ?
ସ୍ୱପ୍ନା?
ତାଙ୍କର ବି ଡିମରି ରେ କୁଲୁ ବୋଧେ ସିଏ ଆମ କ୍ଲାସମେଟ୍ ସୋପ୍ନା।
ନାଇଁ ମୁଁ ଜାଣିବି ନାହିଁ ଦିଦି।
ଆଉ ଦି ଜଣ ଯୋଉ ଟ୍ୱିନଶ୍ ଆସୁ ଥିଲେ ସେମାନେ ଆମ ସିନିୟର। ସେମାନଙ୍କୁ ଜାଣିବୁ?
ନା ଦିଦି ଜାଣିବି ନାଇଁ।
ଝିଅ ଜାଗ ଟୁଇନ୍ସ ସେପଟେ ଦ ଇଏ ତାଙ୍କର ବି ଏ ଡିମି ଲୋହଆ ଟା ଏକା ବୋଧେ ଝିଅ।
କିନ୍ତୁ ସେ ଆଇ ଅଲଗାଥିବ।
ଓହୋ କେତେ ହେପଟ ସାହି ଅଛନ୍ତି କି? ମୁଁ କହିଲି ଡିମିରି। କ ବୋଇଲେ ଏପଟ ଯୋଉ ଅ ଏଇ ଯୋଉ ଚେକ୍ ଗେଟ୍ ରୁ ଗଲାବେଳେ ସେଠି ଯୋଉ ଦି ବାଟ ଟିଆ ଗୋଟେ ହଉଛି ଗୋଟେ ସିଧା ମେନ ରୋଡ ଯାଉଛି ଗୋଟେ ଲେଫ୍ଟ ସାଇଡ ରୋଡ ଯାଉଛି ସେଇ ରୋଡ କି ତମର?
ହଁ ହଁ।
ଓ ହଁ ହଁ ତାଙ୍କର ସେପଟେ। ନାଇଁ ଚ ବୋଧେ
ହ ହ ଦିଦି ନେଟୱର୍କ ପାଉନି।
ମୋ ନେଟୱଆର୍କ?
ନା ବେଳେ ବେଳେ ଏମିତି ଭଏସ କଟ ଟିଗଲା ପରି ହଁ ଏବେ ପାଇଲା।
ହଁ ଏଇ ମେଘ ପାଗ ପାଇଁ ନେଟୱାର୍କ ଅପ୍ ଡାଉନ ହଉଚି।
ହଁ ପରା ତାପରେ ଖଜୁରୀ ପଡା ଟିକେ ନେଟୱାର୍କ ସବୁବେଳେ ସ୍ଲୋ ଥାଉଛି।
ନେଟୱର୍କ ସବୁବେଳେ ସ୍ଲୋ ସେ ବର୍ଷା ଫର୍ଷା ହେଇ ହେଇ ଅ ଅଛି କି ନାଇଁ ଏଥିପାଇଁ ନେଟୱାର୍କ୍ ସ୍ଲୋ ହଉଛି।
ହଁ ପଢା ସରିଲାଣି କି ଦିଦି ତମର?
ନା ମୁଁ ମାଷ୍ଟର ଡିଗ୍ରୀ କରୁଛି ଭୁବନେଶ୍ୱରରେ ଡିସ୍ଟାନ୍ସ୍ ରେ।
ହଁ ହଁ।
ପଢ଼ା ସରୁଛି କି? ଆହୁରି କଣ କହ?
କୁହ ଦିଦି କେତେବେଳେ ରୋଷେଇ କରୁଛ?
ରୋଷେଇ କଣ କରିବି ଏବେ ସବୁ ଜିନିଷ ଯୋଉଠି ଯୋଉଠୁ କଢା ହେଇଛି ସେଠି ରଖୁଛି। ଝାଡୁ କରି କି ନା ତାପରେ ରୋଷେଇ କଥା ଦେଖାଯିବ। ସେପଟ ଆମ ନଳକୁପ୍ ଖରାପ ହେଇଯାଇଚି ଲ ସେ ଲ ଲୋକ ମାନଙ୍କୁ ଯେତେ କହିଲେ ସେମାନେ ଗୋଟେ ଲେଜି ଲିଜି ହେଇକି ଆସୁନାହାନ୍ତି।
ସଜେଇବା ପାଇଁ?
ହଁ ସଜେଇବା ପାଇଁ ଆସିଥିଲେ ଆସିଥିଲେ ଯେ ସେ ଝିଅ ସେମାନେ କଣ କରୁଛନ୍ତି ଯୋଉ ପଙ୍କ ହେଇଯାଇଛି ବୋଲିକିନା କହିଲେ ଆଉ ଭିତରେ ନେଇକିନା ସେମାନେ ଅ ସେ ତାଙ୍କର କଣ? କ ହଉଛି ସଜବା ପାଇଁ ନଳି ଫଳି ପରେଇ ପୁରା ଘାଟି ଦେଲେ ଘାଣ୍ଟି ଦେଲେ ବି। ପାାଖ ପାଖାପାଖି ପାଣି ଆସିଲେ ମାନେ ପୁରା ଗୋଳି ଆସିଲା। ହେଲା। ଗୋଳି ଆସିଲେ ତାପରେ ଆଉ ଆସିନାହାନ୍ତି ଆଉ।
ଓହୋ ଆଉ ଆସିନାହାନ୍ତି ତ।
ହ। ତାଙ୍କୁ ଯେତେ ଗେଜେ ଗେଜେ ଗେଜେ ଗେଜେ ହେଲେ ବି ସେମାନେ ଆସୁନାହାନ୍ତି ଆଉ।
ସେମାନେ ସେମିତି ଏତେ ଶୀଘ୍ର ଆସୁନାହାନ୍ତି।
ଆମ କହନା ସେମାନେ ଗୋଟେ କଲେକ୍ଟର ଭଳିଆ ଆସୁଛନ୍ତି ସବୁ। ଠିଆ ହୋଇଥିବେ ପୁଣି କହିଲା ପରେ ଆଇବେ କହିଲ ଭଳିଆ ତାଙ୍କର କାମ ସବୁ।
ଓ ହୋ।
କାହାକୁ କହିବୁ ଗଭର୍ଣ୍ଣମେଣ୍ଟ ପରା ଗମେଣ୍ଟ ଗମେଣ୍ଟ।
ହଁ ହେଲୋ ଦିଦି।
ହଉ ରଖେ ରଖେ।
ହଁ ହଁ।